ହ୍ୟାଲୋ।
ଆଜ୍ଞା ଶୁଭ ସନ୍ଧ୍ୟା।
ହଁ ସୁଭ ସନ୍ଧ୍ୟା। ନଲ ହଁ ଭଲ ଅଛି। ଆପଣ କେମତି ଅଛନ୍ତି?
ହ୍ୟାଲୋ।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହୁଁ ମୁଁ ବି ଭଲ ଅଛି।
ଆଚ୍ଛା ଆଚ୍ଛା ଆଉ କୋଉଠି ଘରେ ଅଛନ୍ତି?
ନା ମୁଁ ଆଉ ବାହାରେ ରହୁଛି। ଆପଣ?
ହଁ ହଁ ମୁଁ ବି ବାହାରେ ହିଁ ରହୁଛି।
ଆଛା ଖାଇସାରିଲେଣି?
ହଁ ସନ୍ଧ୍ୟା ଜଳଖିଆ ଖାଲି ହେଇଛି ଆଉ। ଖାଇନି। ରୋଷେଇ ଫୋଷେଇ ହେଇନି ହବ ଟିକେ ପରେ ଆଉ।
ଆଛା
ଆଚ୍ଛା ଆପଣଙ୍କ ନଥାଏ ତ ଆପଣ କଣ ପାଠ ପଢନ୍ତି ନା
ହଁ ହଁ ନାଇଁ ନାଇଁ ପାଠ ପଢୁଛି ବା।
ଆଚ୍ଛା କଣ ପଢୁଛନ୍ତି?
ହଁ ଏମିତି ଆକା ଆଉ ସରକାର ଚାକିରି ପାଇଁ ଟିକେ ଚାଲିଛି ପ୍ରିପାରେସନ୍।
ଆଛା ଭଲ କଥ ଥା ନାଁ ଆଉ ଶିକ୍ଷା କେତେ ଜରୁୀରି।
କଣ କହିଲ?
ମୁଁ କହିଲି ଆପଣଙ୍କ ମନ୍ତରେ ଶିକ୍ଷା କେତେ ଜରୁରୀ ଆପଣଙ୍କର ମତାମତ କଣ ହବ? ଆପଣ ତ ଏବେ ପାଠ ପଢୁଛନ୍ତି ନା। ତ ଆପଣଙ୍କ
ଅଁ ସେମିତି କହିଲେ ତ ଶିକ୍ଷା ବହୁତ ଜରୁରୀ। କାହିଁକିନା ସେ ଆମେ ପାଠ ପଢିଲେ କିଛି ଗୋଟେ ଜାଣିପାରିବା। ତ କିଛି ବି କରିପାରିବା। ତ ପାଠ ପଢିବା ମାନେ ନୁହେଁ ଖାଲି ଚାକିରୀ କରିବା। ମାନେ କେତେ ଲୋକ ଭାବନ୍ତି ପାଠ ପଢିବା ମାନେ ହଉଛି ଖାଲି ଚାକିରି କରିବା।
ଆଜ୍ଞା ଆଜ୍ଞା
ହଁ ତ ପାଠ ପଢିଥିଲେ ଆମେ ଉ କିଛି ଗୋଟେ ଜାଣିପାରିବା। ଦେଶ ବିଦେଶରେ କଣ ହଉଛି କଣ ନାହିଁ।
ଆଜ୍ଞା
ମାନେ କାହାର କେମିତି ଆଉ
ଆଜ୍ଞା
ଆଁ ଆପଣ କଣ କରୁଛନ୍ତି?
ମୁଁ ମୁଁ ବି ପାଠ ପଢା ସହିତ ବର୍ତ୍ତମାନ ଚାକିରୀ କରୁଛି। ଆଉ ମୋ ହିସାବରେ ଯଦି ଆପଣ ମୋ ମତ ତ ଚାହିଁବେ ଶିକ୍ଷା ଜରୁରୀ। ତ ଦେଖନ୍ତୁ ମୋ ମତରେ ଗୋଟେ ଶିକ୍ଷା ସବୁ ଠାରୁ ମୂଲ୍ୟବାନ ଜିନିଷ। ଏଇ ଜିନିଷ ତ ଆମେ ଜାଣିଛେ କିନ୍ତୁ ଶିକ୍ଷ କେବଳ ଦେଖନ୍ତୁ ଖାଲି ଚାକିରି ପାଇଁ ନୁହଁ ଆଉ ଶିକ୍ଷା ବରଂ ଗୋଟେ ଭଲ ମଣିଷ ହବା ପାଇଁ ବି ଆଉ ଆମକୁ ଗୋଟେ ସଠ ଠିକ୍ ନିଷ୍ପତି ନେବାରେ ବି ଆମକୁ ସାହାଯ୍ୟ କରିଥାଏ। ଆଉ ତା ସହ ଆମେ ସମାଜରେ ସମ୍ମାନ ସହ ହ ବଞ୍ଚିବା ପାଇଁ ମଧ୍ୟ ମାନେ ଗୋଟେ ତ ଯୋଉ ସେଇ ସ୍ଥାନ ବି ଦରକାର ଆମକୁ। ତ ସେଇ ସବୁ ଜିନିଷ ଆମକୁ ଶିକ୍ଷାରୁ ହିଁ ମିଳିଥାଏ। ତ ଶିକ୍ଷା ବି ଆଉ ବହୁତ ଜରୁରୀ।
ନିହାତି ନିହାତି ନିହା
ଶିକ୍ଷା ବିନା ତ ଏବେ ଆଉ କିଛି ବି କରିହବନି।
ସେଇଟା
କଣ କହିଲେ?
ବିଷୟ ଟା କଣ କି? ପ୍ରିୟ
ହଁ ହଁ ପ୍ରିୟ ବିଷୟ ତ ସେମତି କିଛି କିଛି ନାହିଁ ମୋର ସବୁ ସମାନ ଅଛି। ତଥାପି ଟିକେ ଏମିତି ମାନେ ରାଜନୀତି ବିଷୟରେ ଟିକେ ବହୁତ ଭଲ ଲାଗେ, ରାଜନୀତି ବିଜ୍ଞାନ ବି ଟିକେ ଭଲ ଲାଗେ।
ଆଜ୍ଞା-ଆଜ୍ଞା।
ହଁ। ଆପଣ ତ ବଢିଆରେ ପୁରା ଯାହାଲେ ବି
ମୁଁ କହିଲି ଆପଣଙ୍କର କିଛି ମୋ ପାଇଁ ପ୍ରଶ୍ନ?
ପ୍ରଶ୍ନ ତ
ଅଛି। ଆପଣ ତ ଏବେ ଗୋଟେ ସର୍ଭିସ୍ ରେ ଅଛନ୍ତି ନାଇଁକି?
ଆଜ୍ଞା।
ତ ଆପଣ ଟିକେ ସଜେସନ୍ ଦେଲେ ଭଲ ଲାଗିଥାନ୍ତା ଯେ କଣ କେମତି କଲେ ମାନେ ପଢାପଢିରେ ବି ଇଣ୍ଟରେଷ୍ଟ ଲାଗିବ ଆଉ ନିଜକୁ ବି
ଦେଖନ୍ତୁ ଫାଷ୍ଟ କଥା ହେଲା ପାଠପଢାକୁ ନେଇକି ଇଚ୍ଛା-ଇଚ୍ଛା ପ୍ରକାଶ କରିବାଟା ଇଏ ସମ୍ପୂର୍ଣ୍ଣ ରୂପରେ ନିଜର ଉପରେ ନିର୍ଭର କରେ।
ଆଜ୍ଞା-ଆଜ୍ଞା।
ଆଉ ଆମ ଆମ ଫାଷ୍ଟ କଥା ହେଲା ଆମେ ପାଠ ପଢୁଛୁ କଣ ପାଇଁ। କେମିତି ଭଲରେ ହବା। ଆମକୁ ଏ ଆମେ ଏବେ କଣ ଆମେ ବି ଯଦି ପାଠ ନ ପଢିବା ବି ଆମ ପାଖରେ ଆମ ବା ପା ମା ଅଛନ୍ତି ହଁ ନା ନାଇଁ, ବାପା ମା ଅଛନ୍ତି ଆମକୁ ସେ ସମ୍ପୂର୍ଣ୍ଣ ଭାବରେ ଆମେ ଯଦି କହିବା ନା ଆମେ ପାଠ ପଢିବନୁ କିଛି ନା ସେ କଣ ଆମକୁ ଘରୁ ବାହାର କରିଦେବେ। କିଛି ସମୟ ପାଇଁ ହୁଏତ ସେ ଆମ ଉପରେ ରାଗିବେ ଇଏ କରିବେ କିନ୍ତୁ ଖାଇବା ପିଇବା ଦେଇକି ପୁଣି ରଖିବେ। କିନ୍ତୁ ଆଗକୁ ବଢିବାକୁ ହେଲେ ଶିକ୍ଷା ବିନା କିଛି କରିପାରିବାନି। ତ ଆପଣ ଙ୍କ ମୁଣ୍ଡରେ ବି ସେ ଜିନିଷ ରଖିବାର ଅଛି ଯେ, ଯିଏ ଆମ ପାଇଁ ଏତେ କିଛି କରୁଚନ୍ତି ନି ନିଜ ଜୀବନକୁ ଦେଖିବେ ଆମ ପାଇଁ ବାପା ମା କଣ କରୁଛନ୍ତି। ହୁଏ ତ ଏମିତି ବି କିଛି ଦିନ ଥାଏ ସେମାନେ ଯୋଉ ଜିନିଷ ଗୁଡାକ କେବେ ଦେଖି ନଥିବେ, ଯୋଉ ଜାଗାକୁ କେବେ ଯାଇ ନଥିବେ ଯୋଉ ଜିନିଷ ସେମାନେ କେବେ ବ୍ୟବହାର କରିନଥିବେ, ଯୋଉ ଜିନିଷ କେବେ ସେମାନେ ଖାଇନଥିବେ ବି ଆମକୁ ସେ ସବୁର ସୁବିଧା ଦେଇଛନ୍ତି ସେମାନେ, ଆମେ ବାହାରେ ଯାଇକି ରହିବା ଯଦି ଆମେ ଯଦି ବାହାରେ ଯାଇକି ରିହିବାକୁ ଯଦି ଇଚ୍ଛା ପ୍ରକାଶ କରୁ ବାହାରେ ଯାଇକି ଯଦି ପାଠ ପଢିବାକୁ ଚାହୁଁ କି କିଛି ଜଣ ଚାହାନ୍ତି ଦେଖିବେ ଏମିତି ବି ହେଇଥାଇପାରେ କିଛି ଜଣ କଣ କରନ୍ତି କହିଲେ ମାନେ ବୁଲାବୁଲି ମଜା ମସ୍ତି ପାଇଁ ବାହାରେ ରହିବା ପାଇଁ ପସନ୍ଦ କରନ୍ତି ପାଠ ପଢା ନା ନେଇକି ଆଉ କିଛି ଜଣ ତ ସେଇ ପାଠ ପଢା କ ଥରେ ଭାବିକି ତ ସେଇ ଜାଗାରେ ଦେଖନ୍ତୁ ଏମ୍ତି କହିକି ଆମେ ଯିବା। ସେଇ ଜାଗାରେ ମଜା ମସ୍ତି କରିବା, କିନ୍ତୁ ସେଇ ଜାଗାରେ ତ ବାପ ମା ତ ଦେଖୁନାହାନ୍ତି ନା ଆମେ କଣ କରୁଛୁ କିନ୍ତୁ ଘରେ ଏପଟେ ସେମାନେ ଖାଇବାକୁ ତାଙ୍କୁ ହଁ ଯେତେବେଳେ ସେମାନେ ଖାଇବାକୁ ଦି ମୁଠା ପାଇବା ପାଇଁ ସେମାନଙ୍କର କଷ୍ଟ ଥିବ କିନ୍ତୁ ଆ ପଣଙ୍କୁ ଏପଟେ ସମୟ ଅନୁସାରେ ପଇସା ପଠଉଥିବେ। ତ ସେଇ ସବୁ ଜିନିଷ ଆପଣ ଯେତେବେଳେ ଘରେ ରହିଥିବେ ସେଇ ସବୁ ଜିନିଷ ତ ଦେଖି ଥିବେ ଜାଣିଥିବେ ଏମିତି ନାହିଁ କି ଆମେ ପୁରା କମ୍ ବୟସରୁ ଆମକୁ ବାହାରେ ରଖିଛନ୍ତି। ଆମକୁ ସଠିକ୍ ବୟସରେ ଯେତେବେଳେ ଆମକୁ ବାହାରେ ରଖିଛନ୍ତି ତ ଆମେ ଆମ ଚାରିପାଖରେ କଣ ଘଟୁଛି, ଆମ ପରିବାର କେଉଁ ଭଳିଆ ପରିସ୍ଥିତି ଦେଇକି ଗତି କରୁଚି ବାପା ମା ଆମ ପାଇଁ କଣ କରୁଛନ୍ତି, ସେଇ ଜିନିଷ ଆମେ ଯଦି ଆଖି ଆଗରେ ଯଦି ରଖିବା ନା ମାନେ ଲାଗିବ ଯେ ନାଇଁ ମତେ ଆଉ କିଛି ଦେଖାଯାଉନି ପାଠପଢା ଛଡା ମତେ କିଛି ଦେଖାଯାଉନି, ମତେ କିଛି କରିବାରେ ହିଁ ଅଛି ମୋ ବାପା ମାଙ୍କ ପାଇଁ।
ହୁଁ-ହୁଁ ନିହାତି-ନିହାତି-ନିହାତି।
ବାପା ମାଙ୍କ ଋଣ ତ ଆମେ କେବେ ସୁୁଝି ପାରିବାନି ଠିକ୍ ଅଛି, କିନ୍ତୁ ଯେତିକି ଆମେ ଯୋଉ ଖୁସି ଟା ଯୋଉ ଜୀବନଟା ହଁ ଯୋଉ ଜୀବନ ଜୀବିକା ଟା ସେମାନେ ବି ବଞ୍ଚିବା ପାଇଁ ଚାହୁଁଛନ୍ତି। ସେମାନେ ଆମକୁ ଯୋଉ ସ ଫଳତାରେ ଦେଖିବା ପାଇଁ ଚାହୁଁଛନ୍ତି ସେଇ ଇଚ୍ଛା ତ ଆମେ ପୁରା କରିପାରିବା। ଏଇଟା ତ ଆମ ପାଇଁ କୋଉ କାଶିଘର ପାଠ ନାହିଁ। କାହିଁକି ଆମ ଦ୍ଵାରା ଇଏ ସମ୍ଭବ ଆଉ ଆମ ପାଇଁ ସେ ବାପା ମା ବି ସବୁ କିଛି ଯୋଗେଇ ଦିଅନ୍ତି। ଆଉ ଆଜିକା ସମୟରେ ଦେଖନ୍ତୁ ଆମେ ଯଦି ଚାହିଁବା ଏବେ କିଛି ଟା ଛୁଆ ଏମିତି ଅଛନ୍ତି ଯୋଉମାନେ କୁହନ୍ତି ନାଇଁ ମତେ ବାହାରେ ଛାଡଲନି ବାହାରେ ଶରେଇରେ ଛାଡଲନି ସାଙ୍ଗସାଥି ଯାଇକି ବାହାରେ ପଡିଲେ ଏମିତି କୁହନ୍ତି କିନ୍ତୁ ଦେଖନ୍ତିନି ଯେ ଘରର ପରିସ୍ଥିତି କଣ। କିନ୍ତୁ ଏବେ ସବୁ କିଛି ଇଣ୍ଟରନେଟ ଦୁନିଆ ହେଇ ସୋସିଆଲ ମିଡିଆରେ ସବୁ କିଛି ମିଳିଯାଉଛି। ଯେମିତିକି ଆପଣ ଅନଲାଇନ କ୍ଲାସ୍
ନେଇଯାଉଛି ଅନଲାଇ କ୍ଲାସ ହଉଛି। ହଁ ହଁ ନିହାତି ନିହାତି।
ମତେ ତ ଲାଗେ ଯେ କୌଣସି କଥାରେ ମୋଟିଭେଟ ହବାର ନାହିଁ। କୌଣସି କିଛି ହବାର ନାହିଁ ବାସ୍ ମୁଣ୍ଡରେ ବାପା ମାଙ୍କୁ ରଖିଦିଅନ୍ତୁ। ଆଉ କିଛି ବି ଦରକାର ନାହିଁ। ସେ ତିକିରେ ଆପଣଙ୍କର ପାଠ ଆରାମ ସେ ମନ ଲାଗିଯିବ କାହିଁକି ଆପଣ ଯୋଉ ଜିନିଷ ଆଜି ଭାବୁଛନ୍ତି କିଛି କରିବା ପାଇଁ ଭାବିଲେ ବି ହାତରେ ଆପଣଙ୍କୁ ଫାଷ୍ଟ ପର୍ସରେ ପଇସା ଦେଖିବାକୁ ପଡିବ। ଆପଣଙ୍କୁ ଜଣ କରୁ ଉପରେ ନିର୍ଭର କରିବାକୁ ପଡିବ ତ ଏଇ ଜିନିଷ ର ସେତେବେଳେ ହି ହିଁ ଆପଣ ମୁକ୍ତି ପାଇପାରିବେ ସେତେବେଳେ ହିଁ ଘରର କଥା ଏବେ ଘରର କିଛି ଆପଣ ଯଦି କି ଦେଖିବେ କିଛି ଅସୁବିଧା ହଉଛି। ଆପଣଙ୍କର ନିହାତି ଇଛା ହବ ଯେ ନାଇଁ ମୁଁ ଏଇ ଜିନିଷ ଟା କେମିତି ଏଇ ପ୍ରୋବ୍ଲେ ଏଇ ସମସ୍ୟାର ସମାଧାନ କରିବି। କିନ୍ତୁ ସବୁ ସମସ୍ୟା ର ସମାଧାନ ପାଇଁ ପଇସା ହିଁ ଦରକାର। ହେଲେ ସେଇ ସମସ୍ୟାର ସମାଧାନ କେତେବେଳେ ହେଇପାରିବ ନା କି ଆମେ ଚୋରି ଠକାମି ଏସବୁ କରିକି ଆମେ ଇନ୍ କମ୍ କରିବା ସେ ସବୁ ତ ନାହିଁ। ଆମକୁ ଏମିତି କିଛି କରିବାର ଅଛି ଯୋଉ ଜାଗାରେ କି ବାପ ପ ମାଙ୍କ ସମ୍ମାନ ବି ବଢିବ ଆମ ସମ୍ମାନ ବି ରହିବ। ତା ସହିତ ଆମେ ବାପା, ମାଙ୍କ ଇଛା ବି ପୁରା କରିପାରିବା।
ହଁ ହଁ।
ତ ଆପଣଙ୍କୁ ଏଇସବୁ ମୁଣ୍ଡରେ ରଖିକି ବାସ୍ ପାଠ ପଢ଼ାକୁ ଆଉ ଏଇ ସମୟ ଯଦି ଗୋଟେ ଟାଇମ ଦେଖନ୍ତୁ ଏବେ ଆପଣ ହୁଏ ତ ଚାହିଁବେ ଯେ ନାଇଁ ମୁଁ ମୋର ଏବେ ପାଠ ପଢା ପଢିବିନି ଆପଣ ମଜା ମସ୍ତିରେ ଟାଇମ ଇଏ କରିଦେଲେ କିନ୍ତୁ ବାପା ମାଙ୍କ ପାଖରେ ସେଇ ସମୟ ନଥାଏ। ବାପା ମା ଆପଣଙ୍କୁ ଦେବେ ଦେବେ ଦେବେ ଏମିତି ଗୋଟେ ସମୟ ଆସିବ ଆପଣଙ୍କର ବି ବିବାହ ବୟସ ହେଇଯିବ ଯେତେବେଳେ ବାପା ମା ବି ଚାହିଁବେ ଯେ ଆମେ ଆମ କର୍ତ୍ତବ୍ୟ ଟା ସାରିଦବୁ। ସେ ନିଶ୍ଚୟ ଚାହିଁବେ ଆପଣ କିଛି କରନ୍ତୁ ନ କରନ୍ତୁ ଆପଣ କିଛି କରନ୍ତୁ ନ କରନ୍ତୁ ଆପଣ ଯେତେବେଳେ ସେଇ ବନ୍ଧନରେ ବାନ୍ଧି ହେଇଯିବେ। ଆପଣଙ୍କ ଉପରେ ଯୋଉ ଦିନ କୁ ଦିନ ଯୋଉ ଦାୟିତ୍ବ ବଢିବ ସେଇ ସମୟରେ ଆପଣ ବୁଝିପାରିବେ ସେ ନାଇଁ କେତେ ସମୟ ଟା ପଛକୁ ଫେରି ଯାଆନ୍ତା କି ମୁଁ ପାଠ ପଢନ୍ତି କି ତ ଏବେର ପ୍ର ତି ସମୟ ପ୍ରତି ସେକେଣ୍ଡ ଗୋଟେ ଗୋଟେ ସେ କେଣ୍ଡ୍ ବିି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ହଁ ବହୁତ ମୂଲ୍ୟବାନ ସେ ଜିନିଷ। ତ ଏଇ ସମୟ ଟାକୁ ନା କି ଆମେ ପୁରା ଟାଇମ୍ ପୁରା ସମୟ ଆମେ ପାଠ ପଢାରେ ଦେବା ସେମିତି ତ ହଉନି। ଯେତିକି ବି ଦବା ଦରକାର ସେତିକି ସମୟ ଆମ ବୟସ ଅନୁସାରେ ଆମକୁ ଦେଖିବାକୁ ପଡୁଛି ଆମେ କୋଉ ବୟସରେ ଅଛୁ। ଏଇ ବୟସରେ ଅଲଗା ପିଲାମାନେ ସବୁ କଣ କଲେଣିି।
ଆଜ୍ଞା ଆଜ୍ଞା ନାଇ ନିହାତି ନିହାତି ଦରକାର।
ଇ ବର୍ଷ ବହୁତ କିଛି କଲେଣି ଦେଖିବେ। ହେଲା ସେଇ ସବୁ ଯେତେବେଳେ ଦେଖିବେ ଆପଣଙ୍କୁ ମାନେ ନିଜକୁ ଆମକୁ ସେଇ ଜାଗାରେ ଖରାପ ଲାଗିବ ଯେ ନାଇ ଆମେ
ହଁ ମାନେ ହଁ ହଁ ସେତିକି ନିଜ ଉପରେ ବି ଆତ୍ମବିଶ୍ୱଵାସ ରହିବା ଦରକାର କି ମୁଁ ଏଟା କରିବି।
ଆଜ୍ଞା ତ ଏଇ ଜାଗାରେ ଆପଣ ନିଜେ ସେ ସବୁ ଭାବି ଚିନ୍ତି କି ପାଠ ପଢାକୁ କେତେ ଗୁରୁତ୍ୱପୂର୍ଣ୍ଣ ଆମ ଜୀବନ ରେ ଶିକ୍ଷା ବିନା କି କିଛି ବି ନୁହଁ ଆଉ ଗୋଟେ ଜିନିଷ ଦେଖିବି ବାହାରେ ସମ୍ମାନ କେତେବେଳେ ବି ମିଳିବନି। ଯେତେବେଳେ ଆପଣ ସେଇ ଉପଯୁକ୍ତ ସେଇ ଜାଗାରେ ନ ପହଞ୍ଚି ପାରିଛନ୍ତି।
ହୁଁ ହୁଁ। କଣ କରିବି ଆଜ କାଲିରେ ତ ଯୁବପିଢି ସବୁ କୋଉ ମୋବାଇଲ ମାନେ ସୋସିଆଲ ମିଡିଆ ରେ ତ ସବୁ ଏପଟ ସେପଟ ହଉଛନ୍ତି ଆଉ।
ଆଜ୍ଞା ଆପଣଙ୍କୁ ସେଇ ଜିନିଷରେ ମାନେ ଉପ ଯୋଉ ହିସାବ ରେ ବ୍ୟବହାର କରିବା ଦରକାର ସେଇ ଉପଯୋଗୀ ହିସାବରେ ବ୍ୟବହାର କରିବି। ନା କି ତାର ଦୁରୁପଯୋଗ କରିବେ ସେମିତି ତ ନୁହଁ।
କଣ କରିବା ହଁ ହଁ।
ଆପଣଙ୍କର ଏବେ କଣ ପଢାପଢି କଣ ଚାଲିଛି ମାନେ କୋଉଟା ପାଇଁ ଏକ୍ସାମ ପାଇଁ ମାନେ ପରୀକ୍ଷା ପାଇଁ ଆପଣ ଏବେ ପ୍ରସ୍ତୁତ ହଉଛନ୍ତି ନା କଣ?
ନାଇଁ ନାଇଁ ପରୀକ୍ଷା ବଲେ ଆମର ଷ୍ଟେଟ ଗମେଣ୍ଟ ଯାହା ବାହାରୁଛି ଓ ତ୍ରିପଲଏସି ହଁ ହଁ ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ତା ପାଇଁ ସେ ତା ପାଇଁ ଟିକେ ଚାଲିଛି ନିଜେ ପଢାପଢି କରିବାକୁ।
ହଉ ଆପଣ ବି ସେଇ ସବୁ ଦେଖ ଦେଖନ୍ତୁ ଆଜି କାଲି ସୋସିଆଲ ମିଡିଆରେ ସବୁ କିଛି ଆଭେଲେବଲ ରହୁଛି। ଦେଖନ୍ତୁ ଅନଲାଇନ କ୍ଲାସ ଗୁଡାକ ଦେଖନ୍ତୁ ପିଲା ମାନଙ୍କର କୋଉ ଲେବୁଲ ରେ ପିଲା ମାନଙ୍କର ନିଜ ନିଜ ଭିତରେ ଗୋଟେ ପ୍ରତିଯୋଗିତା ଚାଲିଛି। ତ ସେଇ ହିସାବରେ ବହୁତ ଚାଲିଛି। ତା ଭିତରେ ବି ଦେଖିବେ ପଲିଟିକ୍ସ ବି ଚାଲିଛି ବହୁତ ରାଜନୀ ତି ଚାଲିଛି ସେଇ ଭିତରେ ତ ଯାହା ପାଖରେ ହଁ। ଯାହା ପାଖରେ ପଇସା ଅଛି ସେ ପଇସା ଦେଲା ଚାକିରରି କଲା। ଆମକୁ ତ ସେଇ ସବୁ କରିବାର ନାହିଁ। ତ ଆମକୁ ଏମିତି ଲେବୁଲୁ ରେ ପାଠ ପଢିବାର ଅଛି। ଯେମିତି କି ଆମକୁ କେହି କାଟି ପାରିବେନି। ତ ସେଇ ଜିନିଷ ଦେଖିକି ପଢାପଢି କରିବେ ଆଉ।
ହଁ ହଁ।
ହୁଁ ହୁଁ
ଠିକ ଅଛି ବହୁତ ଭଲ ଲାଗିଲା। ଆଉ ଦେଖିବା ନେକ୍ସଟ୍ ଟାଇମ କଥା ହବା କ ତେଳ ଆଉ
ଓଗେ ଓଗ୍ ଧନ୍ୟବାଦ।
ହଉ ଠିକ୍ ଅଛି ରହୁ ହଁ